ଆଜ୍ଞା କୁହନ୍ତୁ।
କଣ କରୁଛନ୍ତି?
ରହିଲା ପୁର ଆଜ୍ଞା କୁହନ୍ତୁ।
କଣ କରୁଛନ୍ତି?
ଶୋଇଛନ୍ତି।
ଆରେ ମତେ ଆପଣଙ୍କୁ ଗୋଟେ କଥା କହିବାର ଥିଲା।
କୁହନ୍ତୁ।
ଆରେ ମୋର ଜଣେ ସାଙ୍ଗ ଥିଲା ହଁ। ତାର ପ୍ଲସ ଟୁ ସେକେଣ୍ଡ ଇଅର ପରେ ତାର ବାହାଘର କରେଇଦେଲେ। ହଁ ସେ ଆଉ ଜଣେ ହଁ ପ୍ଲସଟୁ ସେକେଣ୍ଡୟିର ବେଳକୁ କେତେ ବୟସ। ଅଠର ଅଠର ପାଖାପାଖି ଥିଲା ତାଙ୍କୁ ଆଉ।
ଆଜ୍ଞା ତାପରେ
ତାଙ୍କର ଘର ଲୋକ ତାଙ୍କର ବାହାଘର କରିଦେଲେ। ହଁ ସେମାନେ ତାଙ୍କର ଯୋଉ ବାହାଘର ହେଲା ଏତେ ଜଲଦି ଜଲଦି ମାନେ ତା ଘର ଲୋକ ତାଙ୍କର ବାହାଘର କଲେକି ଆ ମାନେ ସପ୍ତାହ ଭିତରେ ତାଙ୍କର ନିର୍ ନିର୍ବନ୍ଧ ହେଇକି ବାହାଘର ହେଲା। ଏତେ କମ ବୟସରେ ସେ ଝିଅର ବାହାକରି କରିଦବା ଯୋଗୁରୁ ତାଙ୍କର ଯୋଉ ମାନେ ଦେଢଶୁର ଶାଶୁ ଆଉ ହଁ ତାଙ୍କ ସ୍ୱାମୀ ସ୍ୱାମୀ ହଁ ଭଲ ଅଛନ୍ତି ହେଲେ ତାଙ୍କର ଯୋଉ ବଡ ଯା ଏମାନେ ତାଙ୍କୁ ବହୁତ ହଇରାଣ କଲେ। ଏମିତି ହଇରାଣ କରୁଥିଲେ କି ଖାଇବା ପିଇବାକୁ ଦେବେନି। ଆଁ ଏମିତି ଏମିତି କରିବେ ତାଙ୍କ ସହିତ ବହୁତ ହଇରାଣ ଆଉ ବୁଝିଲେ ତାଙ୍କର ତାଙ୍କର ବା ଏଇ ମାନେ ପିଲାଛୁଆ ହବାର ଥିଲା ତାଙ୍କ ହଁ ସେଇ ଜିନିଷରେ ପିଲା ଛୁଆ ହେବାର ଥିଲା ସେଇ ଜିନିଷରେ ତାଙ୍କୁ ବହୁତୁ ମାନେ ପିଲା ଛୁଆ ବି ନଷ୍ଟ କରି ଦଉଥିଲେ।
କେମିତି ନଷ୍ଟ କରୁଥିଲେ?
ଆଜ୍ଞା।
କେମିତି ନଷ୍ଟ କରୁଥିଲେ?
ହଁ ସେ କଣ କରୁଥିଲେ ନା ଗୁଣି ବିଦ୍ୟା।
ଆଜ୍ଞା ତାପରେ।
ହୁଁ ଏଇ ଯୋଗୁରୁ ତାଙ୍କର ବହୁତ ଦିନ ପରେ ଉଁ ମାନେ ପିଲା ଛୁଆ ହେବାକୁ ଯାଉଛି ଆଉ ତାଙ୍କର ଏଇ ମାସରେ ବୋଧେ ଲାଷ୍ଟ ତାଙ୍କର
ହଁ
ପିଲା ହବାର। ମାସ ଶେଷ କୋଡିଏ ତାରିଖ ଦିନ ତାଙ୍କ ଡେଟ ଦିଆ ହେଇଛି।
ଏଇ ମାସ।
ଆଜ୍ଞା।
ଆଜ୍ଞା କୁହନ୍ତୁ।
ତାଙ୍କ ତାଙ୍କ ଯୋଉ ସ୍ୱାମୀ। ତାଙ୍କୁ କେବଳ ସପୋର୍ଟ କରନ୍ତି ବାସ୍ ଏବେ ସେ ତାଙ୍କ ଶାଶୁ ଘରେ ଅଛନ୍ତି।
ଶାଶୁଘର ମାନେ କଣ କୁହନ୍ତି ମାନେ ଝିଅର ବାପଘରକୁ ଶାଶୁଘର କୁହନ୍ତି?
ନାଇଁ ଝିଅର ପୁଅର ବାପଘରକୁ ଶାଶୁଘର କୁହନ୍ତି।
ଆଜ୍ଞା।
ହୁଁ। ଆଉ କୁହନ୍ତୁ?
ସେ ପଢାପଢି ବି କରୁଥିଲେ ପ୍ଲସ ଟୁ ପରେ ପଢାପଢି ଆରମ୍ଭ କଲେ ତାଙ୍କର ତା ଶାଶୁ ଘରେ ବହୁତୁ କମ୍ପ୍ଲେଲନ୍ କଲେ
ପାଠ ପଢ଼ିବା ପାଇଁ?
ଆଜ୍ଞା। ବହୁତୁ କମ୍ପ୍ଲେଲନ କଲେ ବହୁତୁ ହଇରାଣ କଲେ ଆଜ୍ଞା।
ଏମିତି କଣ ପାଇଁ କଲେ?
ଏମିତି କଣ ପାଇଁ କଲେ ନା ଅ ସେ ବହୁତୁ ମାନେ ଇଏ ଅତ୍ୟାଚାର କ ଥିଲେ ତାଙ୍କ ଉପରେ କି ଆମ ଘର ବୋହୁ ବାହାରେ କାମ ପଢିବେନି ବାହାରକୁ ଯିବେନି
ଓହୋ ବୁଝିଲି ଏବେ।
ବୁଝିଲେ? ଅ
ଆଜ୍ଞା ଶୁଣୁଛନ୍ତି ଶୁଣୁଛନ୍ତି?
ଆଜ୍ଞା।
କୁହନ୍ତୁ?
ତାଙ୍କୁ ଏଇ ଭଳିୟା ଅତ୍ୟାଚାର କରୁଥିଲେ ଆଉ ସେ ଫିର୍ ବି ତାଙ୍କ ସ୍ଵାମୀ ସ କରୁଥିଲେ ସେ ଆସୁଥିଲେ କଲେଜ ଫଲେଜ ଆସୁଥିଲେ ପଢା ପଢି କରୁଥିଲେ
ମତେ ମୋଟର ସାଇକେଲ ଚଲେଇବାକୁ ବହୁତ ଭଲ ଲାଗେ।
ଆଜ୍ଞା।
ଆପଣଙ୍କୁ?
ହଁ।
ଆପଣ ଏବେ କୋଉଠି ଅଛନ୍ତି?
ଆ ଘରେ ଅଛି ଆଉ ହୁଁ।
ଆପଣ କେବେ ଆଖୁକିଆରିୀକୁ ଯାଇଛନ୍ତି?
ହଁ ହଁ ଆଖ ଚୋରି କରିବାକୁ।
ଆକୁ ଖାଇଛନ୍ତି ଚୋପା ଛଡେଇକି?
ହଁ।
ଚୋପା ଛଡ଼େଇ ଖାଇବାକୁ ଭଲ ଲାଗେ ନା ସେ ଯୋଉ? ମେସିନରେ ପୁରେଇ ଖାଇବାକୁ ସେଇଟା ଭଲ ଲାଗେ ଆପଣଙ୍କୁ?
ଛଡ଼େଇଲେ କଣ ଦେବ?
ଆପଣ ପିଜୁଳି ଖାଆନ୍ତି?
ଆଜ୍ଞା।
ଆଜ୍ଞା ଶୁଣୁଛନ୍ତି?
ଆଜ୍ଞା ହଁ।
ହାଲୋ।
ମୁଁ ଆଇଲା ବେଳକୁ ଚାରଟା। ହାଲୋ।
ଶୁଣୁଛନ୍ତି?
ହଁ କୁହନ୍ତୁ। ଆଜ୍ଞା।
କୁହନ୍ତୁ।
ହଁ।
ଆପଣ ଆଜି କଣ ଖାଇଥିଲେ?
ଆଉ ଖାଇଥିଲି। ହଲତି ନା ହ ର ଚାରିହଳ କିଣାହେଇ ଆସଥିଲା।
ଆବେ ଆଜ୍ଞା ହାଲୋ।
ହଁ କୁହନ୍ତୁ କେଡେ ବେଗୁ। ହାଲକା।
ହାଲୋ।
ପଠେଇଦବୁ। ହାଲୋ।
ଆଜ୍ଞା କୁହନ୍ତୁ।
ଆପଣ କୁହନ୍ତୁ ମୁଁ ଶୁଣୁଚି।
ଆପଣଙ୍କୁ କୋଉ କ ରଙ୍ଗ ପସନ୍ଦ୍?
ଧଳା ଆଉ କଳା।
ଆପଣ କୋଉ ଗଛ କୋଉ ଗଛ ପସନ୍ଦ?
ହଁ କୁହନ୍ତୁ। ହାଲୋ।
ଆପଣଙ୍କୁ କୋଉ ଗଛ ପସନ୍ଦ?
ମତେ ଗଛ ଫୁଲ ଗଛ ପ୍ରାୟେ ସବୁ ପସନ୍ଦ।
ମତେ ଫଳ ଗଛ ଭିତରେ ପିଜୁଳି ଗଛ ବହୁତ୍ ପସନ୍ଦ୍।
ମ ମତେ ବି ପିଜୁଳି ବି ଆମ୍ବ ବି ଆଜି ଆଜି। ସକାଳେ। ଆ ଆମ ପିଜୁଳି ଗଛରୁ ପିଜୁଳି ଭାଙ୍ଗିକି ଆ ଖାଇଥିଲି କି
ଆପଣ ଯଦି ଘରକୁ ଆସିବେ ତାହେଲେ ଆମକୁ କହିବେ ଆଁ ଆମେ ଆପଣଙ୍କୁ ପଠେଇଦବୁ ପିଜୋଇ।
ଆଜ୍ଞା। କେମିତିଆ ମିଠା ପିଜୁଳି ଆ ପାଣିଚିଆ ପିଜୁଳି।
ନାଇଁ ନାଇଁ ବହୁତ ମିଠା ପିଜୁଳି।
ଆଜ୍ଞା। ଆପଣ ଗଛ ଚଢ଼ିପାରନ୍ତି?
ଆଜ୍ଞା ହଁ ଚଢିପାରେ ମୁଁ ଗଛ।
ଜାମୁ କୋଳି ଖାଇଛନ୍ତି?
ଆଜ୍ଞା ଖାଇଚି ଆପଣ ଖାଇଚନ୍ତି?
ହଁ।
ହୁଁ। ଆଉ ଆରେ ହଁ ସେ ସାଙ୍ଗ କଥା କଣ କହୁଥିଲି କହ ତ। ହୁଁ। ଏମିତି କରୁଥିଲେ ତାଙ୍କ ସହିତ ଆଉ ସେ ଝିଅ ହୁଁ ଏବେ ତାଙ୍କ ବାହାଘର କୁ ଯାଆନ୍ତି ତ ତରେ ଚାରି ପାଞ୍ଚ ବର୍ଷ ହେଇଗଲାଇଁ। ଆ ସେ ଏବେ ବି ତାଙ୍କ ବା ତ ଘରେ ଅଛନ୍ତି ଆଉ ତାଙ୍କ ସ୍ୱାମୀ ଆଗେ ତ ୟାଙ୍କ ସପୋର୍ଟ ରେ ଥିଲେ। ବେ ଆ ହେଲେ ଏବେ ତାଙ୍କ ଅ ମାନେ ଘର ଲୋକଙ୍କ ସପୋର୍ଟ ରେ ଅଛନ୍ତି।
ଆଜ୍ଞା ବୁଝିଲି।
ଆଜ୍ଞା।
ଛାଡ଼ନ୍ତୁ।
ଠିକ ଅଛି ଆଉ କଣ କହୁଛନ୍ତି।
ଆଉ କିଛି ନାହିଁ ମୁଁ ରଖୁଛି ଏମତି
ହଉ ଠିକ ଅଛି ମୁଁ ଆପଣଙ୍କୁ ପରେ କଲ କରୁଚି।
ଆଜ୍ଞା।